ହ୍ୟାଲୋ ହ୍ୟାଲୋ ଶୁଭୁଚି ଆପଣଙ୍କୁ? ହ୍ୟାଲୋ,
ଶୁଭୁଛି?
ଆଜ୍ଞା ନମସ୍କାର ଶୁଭସନ୍ଧ୍ୟା। କଣ କରୁଛନ୍ତି, କଣ କରୁଛନ୍ତି? ସ୍ଵାସ୍ଥ୍ୟ କିପରି ଅଛି ଆପଣଙ୍କର?
ହଁ ଭଲ ଅଛି।
ଆଉ ଖାଇଥିଲେ କଣ?
ଭାତ, ମାଛ ତରକାରୀ,
ଥିଲି ଏଥିପାଇଁ କି ମତେ କିଛି ଜାଣିବାର ଥିଲା। ଆପଣ
ଦେମି ହ କଣ କହିଲେ?
ରାମାୟଣ ଉପରେ ପଢୁଚି।
ରାମାୟଣ।
ଆପଣ ରାମାୟଣ ପଢିଥିବେ? ଆଉ ରାମଙ୍ କଣ ପାଇଁ ଯାଇଥିଲେ ବନବାସ ସେଇଥିପାଇଁ ସେତିକି କଥା ପଚାରିବା ପାଇଁ, ଆପଣଙ୍କୁ କଲ୍ ଫୋନ୍ କରିଥିଲି।
ଆଜ୍ଞା।
କେମିତି କଣ ଯାଇଥିଲେ?
ହ।
ରାମ କେମିତି କଣ ଯାଇଥିଲେ ବନବାସ?
ଠିକ ସେ ମନେ ନାହିଁ ପଢିବା ଆଉଥରେ ଆଉ।
ହୁଁ ରାମ ଯାଇଥିଲେ ବନବାସ ଏଥିପାଇଁ କି ତାଙ୍କ ବାପା ଦଶରଥ। ତାଙ୍କ ଦ୍ଵିତୀୟ ସ୍ତ୍ରୀ କୈକେୟୀଙ୍କୁ କହିଥିଲେ। ଏ ବର ଦେବା ପାଇଁ ଅଁ ସେ ଯୋଉ ଦିଟା ବର ମାଗି ଥିଲେ ରାମ ଯାଇଥିଲେ ସେଥିପାଇଁ ରାମ ଯାଇଥିଲେ ଦୁଇଟା ବର ଯୋଉ ମାଗିଥିଲେ କୈକେୟୀ। ଗୋଟେ ମାଗିଥିଲେ ରାମ ଯିବେ ଏ ବ ବ ବନବାସ ଚଉଦ ବର୍ଷ।
ବନବାସ।
ହ ଆଉ। ହ ଆଉ ଗୋଟେ ବର ଭରତ ଅଯୋଧ୍ୟାର ରାଜା ହେବେ। ସେଇ ସେଇଟା। ସେଇଟା ଯେତେବେଳେ କହିଲେ ଦଶରଥ ରାମଙ୍କୁ, ରାମ ପିତୃ ସତ୍ୟା ରକ୍ଷା କରି ଯାଇଥିଲେ। ବନବାସ୍ କୁ ଚୋଉଦ ବର୍ଷ ସେଥିରେ ସୀତାଙ୍କ ହରଣ ସହିତ ଅନେକ ଗୁଡିଏ କଥା ଅଛି। କେମିତି ରାମ ସେତୁ ଗଢିଥିଲେ ରାମ ଯାଇଥିଲେ କେମିତି ଆ ସୀତାଙ୍କୁ ଆଣିବା ପାଇଁ ହଁ ପ୍ରଭୁ ହନୁମାନଙ୍କର କିପରି ଅବଦାନ ରହିଛି ସେଥିରେ। ଭକ୍ତ ହିସାବରେ ସେ କେତେ କଣ କରିଚନ୍ତି ରାମଙ୍କ ପାଇଁ। ଆଉ କଁ କୋହୁନାହାନ୍ତି?
ମନେ ନାହିଁ ଆଉ ପଢିକି ଟିକେ କହିବା ଆଉ।
ଆଉ ଆପଣ ଗାଈ ଗୋରୁ ରଖିଛନ୍ତି?
ଗାଈ ଗୋରୁୁ? ଗାଈଗୋରୁ ନାଇଁ ମ।
ଆଉ କୁକୁର ଛେଳି ମେଣ୍ଢା କି ପଶୁ ପ ପକ୍ଷୀ କିଛି ବି?
ହଁ କୁକୁର କୁକୁର ଅଛି।
ଆଉ କୁକୁର ଆପଣଙ୍କୁ ଭଲ୍ ଲାଗେ ବୋଧେ?
ହ କୁକୁର କୁକୁଡ଼ା ଏମତି ଗାଈ ଗୋରୁ ରଖିନାହାନ୍ତି ରଖିବା ଆଉ।
ଓ ହୋ। ଆଉ ଚିକେନ୍ କେମିତି ରନ୍ଧା ହୁଏ ଏ ତାର ପ୍ରଣାଳୀ ଟା ଟିକେ କହିଥାନ୍ତେ।
ଚିକେନେ ଅନେକ ପ୍ରଣାଳୀ ଅଛି ଏକାଥରେ ଯୋଉ ତେଲ ଫେଲ ବାଟରେ ଫଟ ଗୋଳକି ରଖିଲେ ବି ରନ୍ଧା ହୁଏ ଆ ଏମିତି ପିଆଜ୍ ପିଆଜ ବାଟଣ ଫାଟଣ କା ଯୋଉ ତେଲରେ ପିଆଜ ପକାହବ। ବାଟଣ ଫାଟଣ ବାଟିକି ମାଂସ ପକେଇକି କଷା ହବ ଆଉ।
ହୁଁ।
ଏମିତି ବି କି ଯୋଉ ତେଲ ଫେଲ ଗୋଳେଇକି ପିଆଜ ଫିଆଜ ଗୋଳେଇକି ବି ରଖା ହେଇ ପାରିବ।
ଆପଣ ଚିକେନ ଖଇବାକୁ ଭଲ୍ ପାଆନ୍ତି?
ନା ମୋର ମାଛ।
ମାଂସ
ମାଛ
ଓହୋ ମାଛ ପ୍ରେମୀ ଆଉ। ହଁ ଆଉ କଁ କରୁଚନ୍ତି
ଏମିତି ବଇଥିଲି ଯାଉଛି କଁ କରିବା ଆଉ।
ସନ୍ଧ୍ୟା ଦେଇ ସାରିଲେଣି?
ନାଇଁ ନାଇଁ।
ଅ ହୁଁ।
ଵ ଟା ପିଲା।
ଆଉ ଓ ହୋ କଁ
ଆଉ
କାଟିବନି କାଟିବନି କାଟିବନି କାଟିବନି। ଆଜ୍ଞା କଁ କହିଲେ?
ନା ମାନେ ସଞ୍ଜ ଦବା ଯାଉଚି ଆଉ।
ହଁ ହଁ ସନ୍ଧ୍ୟା ଦେବେ ଆଉ ଆଉ ଆପଣ କଣ ପଢାପଢି କଣ କରିଛନ୍ତି?
ପଢାପଢି ପ୍ଲସ ଟୁ ଫେଲ୍‌ ହେଇଛି ଆଉ ଆଉଥରେ ଏକ୍ଜାମ ଦେଇନି ଆଉ।
ହୁଁ ହୁଁ ଆଉ କୋଉ କୋଉ କଲେଜରେ ପଢୁଥିଲେ ଆପଣ।
ବିରଜା ୱଅମେନ୍ସ।
ଓୁ ହୁଁ।
ହ
ହ ଆପଣ ଆରିସା ପିଠା କରି ଜାଣିଛନ୍ତି।
ହୁଁ ହୁଁ।
କେମିତି ହୁଏ ଟିକେ ପ୍ରଣାଳୀ ଟା କହିଥାନ୍ତେ।
ଆଗେ ପାଣି ଫୁଟା ହବ ତା ଦେହରେ ଲୁଣ ପଡିବ ତାରେ ଚିନି ପଡିକି ସୁଜି। ପକେଇକି ଜନ୍ତା ହେବ ଜନ୍ତା ହେଇସାରିଲା ପରେ ରଖା ହେଇକି ତାକୁ ପିଠା ହେଇକି ପୁରା ପୁରା ଭଜା ହେବ। ନଡିଆ ବୁଆ ତାପରେ ଗୁଜୁରାତି ଫୁଜା ପି ଭଜା ହବ ଚିନି ପଡିକି।
ଭଜା ହେଇକି ପିଠା ହେଇକି ତା ଦେହରେ ତେଲରେ ଛଣା ହେବ ଆଉ।
ହୁଁ ହୁଁ। ଆପଣ କୋଉ କୋଉ ପିଠା ଶିଖିଛନ୍ତି।
ମଣ୍ଡା ପିଠା ଆରିସା ପିଠା ଆଉ ମୁଆଣ୍ଡି ପିଠା। ଚକୁଳି ପିଠା।
ରଜରେ କୁଆଡେ ବୁଲି ଯାଇଥିଲେ।
ରଜରେ ନାଇଁ କୁଆଡେ ଯାଇନୁ।
କଣ ପାଇଁ ଗଲେଣିି ରଜରେ ପାନ ଖାଇଥିଲେ ନା ନାଇଁ?
ହଁ ପନ ଖାଇଥିଲି।
ଆଉ ରଜ ପାଳନ କେମିତି କଣ କରାଯାଏ କେତେ ଦିନ ହୁଏ।
ରଜ ତିନି ଦିନ ପଳା ହୁଏ ଲାଷ୍ଟ ଦିନ ବସୁମତୀ ସ୍ନାନ ଗାଧା ହୁଏ। ହୁଁ।
ଉ ହୁଁ ଆଉ ରଜ ଟା କାହା ପାଇଁ ପୁଅ ପିଲାଙ୍କ ପାଇଁ ନା ଝିଅ ପିଲାଙ୍କ ପାଇଁ।
ରଜଟା ଝିଅ ମାନଙ୍କ ପାଇଁ।
କଣ ପାଇଁ ରଜ ପାଳନ କରାଯାଏ।
ରଜ ପାଳନ କରାଯାଏ ଏନା ଗୋଟେ ଓଡିଶାର ଗୋଟେ ବଡ ପର୍ବ।
ହୁଁ ହୁଁ।
ହୁଁ
ହଁ ଆଉ କୁଆଡେ ବୁଲାବୁଲି କରିବା ପାଇଁ କକୁ କାହିଁ ଗଲେଣିି।
ଆ।
ହୁଁ
ହ
ରଜରେ ନୂଆ ପିନ୍ଧିଲି।
ହଁ। ହୁଁ
ଆଉ କଣ କରୁଛନ୍ତି ଏବେ।
ଏ ସଞ୍ ଦବା ଡେରି ହେଇଗଲାଣି ଆଉ
ହୁଁ
ହ
ଓ ହୋ ସନ୍ଧ୍ୟା ଦେବାକୁ ଯିବେ ଆପଣ ସନ୍ଧ୍ୟା ଦିଅନ୍ତି ସବୁଦିନେ?
ହଁ ହଁ।
ଓହୋ ଆପଣଙ୍କର ପୁଅ ପାଟି ଶୁଭୁଛି ବୋଧେ?
ହଁ ତା ଦିହ ଭଲ ନାହିଁ ତ ଜର ଟିକେ ହେଇଛି ଆଉ ସେଇ
ହ ମୁଁ ଜର ହେଇଯାଇଥିଲି କେମିତି ଗାଧୁଆ ପଧୁଆ ବେଶୀ କରୁଥିଲା କି?
ହଁ ହଁ ସ୍କୁଲ ଆସିକି ଗାଧୋଇ ପଡିୁଛି ଜର ହେଇଯାଇଛି ଆଉ।
ଉଁ ହୁଁ ମେଡିକାଲ ନେଇଥିଲେ ତାକୁ ଡାକ୍ତର ଖାନା?
ନାଇଁ ନାଇଁ ନେଇନୁ ଏଇନା ନେବି ଆଉ।
ଉୁଁ ହୁଁ
ହ
ହୁଁ ଆଉ କଣ ଔଷଧ ଘରେ ଔଷଧ ତାକୁ କିଛି ଦେଇଥିଲେ?
ନାଇଁ ଦେଇନି ଦେବି ଏଇନା ଆଉ।
ଓ ହୁଁ ଆଉ ଆପଣଙ୍କ ଘରେ କିଏ କିଏ ସଦସ୍ୟ ଅଛନ୍ତି ସମସ୍ତେ?
ଏ ଦୀ ପୁଅ ଶାଶୁ ସ୍ୱାମୀ ଦିଅର ଆଉ ମୁଁ ଆଉ।
ହୁଁ ହୁଁ
ଆପଣଙ୍କୁ ବି ଥଣ୍ଡା ହେଇଯାଇଛି ବୋଧେ?
ହଁଁ ଥଣ୍ଡା ହେଇଯାଇଛି।
ଓ ହୋ କି ଅଦା ଆଉ ଅ ତୁଳସୀ ପତ୍ର ଆ ରସ କରିକି ଟିକେ ପିଇଲେନି ମହୁ ଗୋଳେଇକି।
ହଉ ହଉ
ହ ସକାଳେ ଗାଧି ସାରିଲା ପରେ ତୁଳସୀ ପତ୍ର ତୋଳି ତା ଦେରେ ଅଦା ମିଶ ସେଇ ଟିକେ ମୋ ପକେଇ ପିଇଦେବେ ଦେହ ଭଲ ହେଇଯିବ।
ହଉ ହଉ।
ଆଉ ଧୂପ ଦବାକୁ ଡେରି ହେଇଗଲାଣି ନେଇ।
ହଁ ହଁ ଅନ୍ଦ ପଡିଗଲାଣି।
ଆଜ୍ଞା। ହଉ ନମସ୍କାର ରହୁଛି ଆପଣ ଧୂପ ଦେଇ ଆସନ୍ତୁ। ନ ଆପଣ ଧୂପଦେଇ ଆସନ୍ତୁ ଆପଣଙ୍କ ସହିତ କଥା ହେଇି ଭଲ ଲାଗିଲା। ଶୁଭସନ୍ଧ୍ୟା ରଖୁଛି।
ଆଜ୍ଞା।
ଆଜ୍ଞା।